ହ୍ୟାଲୋ। ଏଇଠି ବଇଚି ଟି ଭି ଦେଖୁଚୁ ଆଉ।
ଅଁ ହଁ ଆଉ ପୁଅ
ସାଇିଲ ଯାଇଚି ଟ୍ଯୁସନ ଯାଇଚି।
ଅହ ଆଉ ଭାଉଜ କଣ କରୁଚନ୍ତି?
ଭାଉଜ ହୋଉଚି ତାର ଜିଓମାର୍ଟ ରୁ ସବୁ ସାମାନ ଆଇଚି ଯାଉଚି। ହଲଉଚି ମୋବାଇଲ ତାକୁ ସେ ଘର ପାଉ ନାଇ
ଅହ ହୋଉ ନେଟୱର୍କ୍ ପାଉନି ନା?
ହଁ।
ଆଜି କଣ ଆଜି ଆଇଁଷ ଆଣିଥିଲ ନା ନାଇଁ?
ଆଇଁସ? ଆଜି ପନିର ହେଇଥିଲା ପନିର ନା ପନିର ହେଇଥିଲା। ଆରେ ଦାଦା ଖୁଡି ଖାଇବେନି।
ହଁ ହଁ ହଁ ଠିକ୍ ଠିକ୍।
ଖାଇବେନିଁ ବାପା ତ ଖାଇବେନିଁ ଆମେ ଦୁଇ ଜଣ ତ ପରଦିନ ଖାଇ ଦେଇଚୁ। ଆଉ ଆମେ କଣ ଖାଇବୁ?
ନାଁ ଘରେ ଆଣିଥିଲେ ବାପା ଆଣି ଦେଇଥିଲେ ମାଛ ଭାତ ଚାନ୍ଦିଲି ଦିଗୁଳା ଖାଇଯାଇଚୁ ବୁଧବାର ଏମାନେ ଖାଇବେନି ଆଉ ଖାଇବୁ କଣ?
ହଁ ପୁଣି ତାଙ୍କ ପାଇଁ ସାଧା ରେ ହବ ପୁଣି
ଗଲେଣି ଦାଦା ଖୁଡ଼ି ଙ୍କୁ ନେଇକି କଳିଙ୍ଗ ହସ୍ପିଟାଲ। ତା ମା ଆରେ ଯାଇ ଯେମିତି ଯେ ତା ମା ଆଇସୁରେ ପଡିଚି ତ। ବୁଢିଆମା।
ଓ ହଁ ହଁ ହଁ।
ତାକୁ ଦେଖିକିରି ବି ବାପା ସିଆଡେ ରହିଯାଇଥିଲେ।
ଓହୋ।
ସେଆଡେ ରହି ଯାଇଥିଲେ ଆଉ। ପୁଅ ଆସିବେ ବୋଲି ସିଏ ଆସିକି ଜଗିଚନ୍ତି ମୁଁ ଯାଇ ଜଗିଚି, ପୁଅ ଫେ ଛୋଟା ପାଖା ପାଖି ଆସିି ଗାଡି ଆଇଲା ଦେଖ୍।
ଏତେ ଡେରି ହଇଯାଉଚି।
ହଁ ସିଏ କଣ କରୁଛନ୍ତି ଆଗେ କଲେଜ ପିଲାଙ୍କୁ ଛାଡିବାକୁ ପଳଉ ସେଇ ଗାଡି ଟା। ବଡ ଗାଡିଟା ପ୍ଲସ ଟୁ ଯାଏ ଅଛି ନା।
ହଁ ହଁ ହଁ।
ସେ ଛାଡ଼ିଆକୁ ପଳଉଚି, ସେ କହୁଚି ଇଏ ତ ବୁଝି ପାରୁନି। ଇଏ କହୁଚି ସେ ପରା ଉ ଏ ପିଲାଙ୍କୁ ଛାଡୁଛି ହଷ୍ଟେଲ ପିଲାଙ୍କୁ, ଦେଖିଲା କଲେଜ୍ ପିଲା ଛାଡିକିରି ଆସି ଆଙ୍କୁ ଆଣିକି ଯାଉଛି।
ହଁ ହଁ ଆଉ ଯେଉଁ, ଉଁ ଗଲୁ
ହୁଁ
ଟ୍ୟୁସନ୍ କେତେବେଳେ ଯାଉଛି ସକାଳୁ?
ନା ଆଉ ଖାଇକିରି ନଣ୍ଡମୁଣ୍ଡି କିରେ ଆଉ ହଗ ମୁତ କରୁ ନ କରୁ ସେମିତି ବଦଳି ଦେଇକିରି ଖାଲି ବେଡ୍ ସଜେଇ ଦେଇ ତାକୁ ଦେଖେଇ ଦଉଛୁ ଆମେ। କେତେବେଳେ ମୁଁ, କେତେବେଳେ ତା ମା ସେ ଦେଇକିରି ବିଚରା ହାତ ଧୋଇକି ଯାଉଛି, ବାପା ପୁଣି ଆସିଲେ ପୁଣି ତାକୁ ଫୁଣି ନେଇକି ଯାଇଛନ୍ତି, ଯାଇଛନ୍ତି ଫେରେ ଆଉ ସେମାନେ ପୁରା ଅଛନ୍ତି। ଦୁଜ ପରା ଔଷଧ ଆଣିବ ଆଜି ଖାଇଲେ କାଲି ଝାଡା କମିବ କାଲି ସକାଳେ ସେ ଦେଖିବୁ ଗାଁରେ
ଆଉ ତାଙ୍କର ଛେ- ହଁ ହଁ ହଁ।
ସବୁଆଡ଼ୁ ଏମିତି ହଇରାଣ ହଉଛି।
ହଁ ହଁ।
ସକାଳେ ବି ଛାଡିବାକୁ ମୁଁ ଯାଇଥିଲି। ଆଉପରେ ଏବେ ବି ଯାଇଥିଲି ଆଣିବାକୁ ଠିଆ ହେଇ ହେଇ ଗୁଡ ସରକରେ ସେ କୋଉଠି ଠିଆ ହବୁ ହୋଟେଲ ପାଖରେ?
ଆ
କାହିଁକି ନା ବସ୍ ଟା ଏମିତି ବୁଲିକିରି ଆଇଲା ବେଳୁକୁ, ଆଉ ଦଶ ମିଣ୍ଟି ଯିବ ନା। ପିଲା ଛାଡିକିରି ଆଇିଲା ବେଳକୁ ସେ ଶିକର ଚଣ୍ଡି ଆଡେ, ଏ କଣ ଚନ୍ଦକା ଆଡେ।
ଆଜିଖାଲି ପନିର୍ ଆଉ ଭାତ, ଡାଲି, ପନିର୍ କରିଥିଲ?
ପାମ୍ପଡ଼ ଦହି
ହୁଁ।
ଏଇଆ କରିଥିଲୁ।
ଲାଇନ୍ କେତେବେଳେ ଆସିଲା?
ଲାଇନ୍ ଆଜି ତିନିଥର ଗଲାଣି, ତିନିଥର ଆଇଲାଣି, ଏବେ ଅଛି।
ବର୍ଷା ହେଲାଟି ସେପଟେ ନା ନାହିଁ ହେଇନି?
ଏ ହେଇଛି ଅଳ୍ପ ହେଇଛି ବା ଏ ଖରାବେଳେ।
ଆମର ଦିନଯାକ ବର୍ଷା। ଏବେବି ଟି ମାନେ କୁଣ୍ଡେ ଝଡ଼ୁଛି ଝୁପିର୍, ଝୁପିର୍।
ତୋ ପୁଅର କହୁଥିଲେ। କହିଲେ ତୋ ମାମୁଁ ନଣଦେଇ ଆଇଛନ୍ତି ଯେ, ତାଙ୍କର ସେପଟେ ବର୍ଷା ମୁଁ କହିଲି ହଁ ବର୍ଷା।
କଣ କରିବା ଆଉ।
ହୁଁ। ସେ ଝିଅ ଯାଇନି ଆଜି ସ୍କୁଲ୍। ପୁଣି ଗୋଟେ ଆପ୍ଲିକେସନ୍ ଲେଖିବାକୁ ପଡ଼ିବ।
ହୋଉ, ହୋଉ କହିବୁ କଣ ମୋ ଧିଅ ଭଲ ନଥିଲା।
ନା ନା, ସତକଥା କହିକି ଲେଖିବି। କାହିଁକି ଦେହ ଭଲ ନଥିଲା ଲେଖିବି। ଦରଖାସ୍ତ ଟେ ଲେଖିବେ। ହଁ ଦରଖାସ୍ତ ତ ବର୍ଷା ହେଉଥିଲା, ଆଉ ଏତେ ଜୋରେ ବର୍ଷା ହେଲା ଛୁଆଟା ଯାଇପାରିଲାନି ଆଉ।
ହୁଁ, ହୁଁ- ହଁ ମୁଁ ପଳେଇ ଆଇଲିଣିି। ପଳେଇ ଆଇଲିଣି, ବାହାରକୁ ପଳେଇଆଇଲି।
ହଁ। ମୁଁ ହେରା କହିଲେ, ମୁଁ କହିଲି କଥା ହେଇଯାଏ ଟିକେ ଆମର ତ ମାଛ ଆଣିଥିଲେ ଚିଙ୍ଗୁଡ଼ି ତର ତରକାରୀ ଥିଲା, ବୁଧୁବାରର ଚିଙ୍ଗୁଡ଼ି ଭଜା ଥିଲା ମୁଁ ତା ତରକାରୀ କରିଥିଲି। ତାପରେ ଫୁଣି, ମୁଁ କହିଲି ମାମା ଖାଇକି ଯିବ। ତର ତରିକି ହେକୁ ସାଢେ ଆଠ ତା ଭିତରେ ରାନ୍ଧିଦେଲି ନଅଟାରେ ଖାଇବ ବୋଲି। କିନ୍ତୁ ତ ଗଲାନି ଇଆ ବାବା ବି ଗଲେନି। ଫୁଣି ଆଣିଥିଲେ କଙ୍କଡ଼ା ଆଣିଥିଲେ ଆଉ ଭାକୁର ମାଛ ଆଣିଥିଲେ।
ମାମା ଏକାଥରେ ଖାଇବ ନା କଣ?
ହଁ କଙ୍କଡ଼ା ଗୁଡ଼ାକ କରିଦେଲି ଭାକୁର ମାଛ କଲିନି ଖାଲି ଦି ଚାରି ପିସ୍ ଭାଜିଲି ଯେତିକି ଖାଇବ। ସେ ସେମିତି ଲୁଣହଳଦି ଗୋଲେଇକି ଫ୍ରିଜରେ ଆଇସରେ ଥୋଇଦେଲି।
ହୁଁ ହୁଁ।
ଆଉ କେତେ କରିବ? ଆଉ ଗରମ ବି ମାନେ ଯୋଉ ହୋଉନି କି ଗରମ ହୋଉଛି କିନ୍ତୁ।
ହୁଁ ହୁଁ।
ଗରମ କଣ କମ ଅଛି କି ବର୍ଷା ଏତେ ଏତେ ଆମ ଆଡ଼େ ହୋଉଛି କିନ୍ତୁ ଗରମ ହୋଉଛି ଏସି ଲଗାଉଛୁ ବା।
ହଁ ହଁ ମୁଁ କରୁଛି ରୁହ।
ଏସି ଲଗାଉଛି ଏତେ ଗରମ ହଉଛି କଣ ଭାଉଜୀ କଣ କହୁଛନ୍ତି?
ସେ ଜିନ୍ସ ଚିରି କିରି ଦେଖଆ
ହଁ ହଁ।
ଏ ସବୁ ଘର ଗ୍ରୋସରୀ ଜିନିଷ ମଗେଇଦେଲେ?
ଭାଇ ବାହାରିଲାଣି?
କି ଆମର ସେ ଗାଡି ଟା ତ ଆସୁନି। ପହଞ୍ଚି ନାହିଁ ଆଜି ପର୍ଯ୍ୟନ୍ତ ସେ କୋଉଥିରେ ଆସିବ ରାଉ କେଲା ପଳେଇ ଆଇଛି, ରାଉକେଲାରୁ କୋଉଥରେ ଆସିବ ରାଜାରାଣୀ କି ଆଉ କୋଉ ଗାଡି ପାଇବ ଯୋଉଟା ସେ ଇଟା ଆସିବ ଆଉ, ମା ପାଖରେ ତାକୁ କେ ତେବେଳେ ଆଣିବେ ଏ ଛୁଆଟା ନଅଟା ସାଢେ ନଅଟାରେ
ସ୍କୁଲ ପାଠ କେତେବେଳେ କରୁଛି ସେ?
ଆଉ ସେ ଫେରେ ଭାଇକି ଆଣିବ।
ସ୍କୁଲ ପାଠ କେତେବେଳେ କରୁଛି ବା?
ଆସିବ ସ୍କୁଲ ପାଠ କରିବ। ମୁଁ କରିଦବା ଆଉ ପଢାପଢି ନାହିଁ ଦେ ରାମପି ପକେଇବ ଟିକେ ନାକୁ। ଉଁ ସେତିକି।
ଅ ଛୋଟ ପିଲାଟାକୁ ନୂଆ ନୂଆ ଯାଗାକୁ ଆହୁରି ଆଜି କଣ ନେଇଥିଲା ଟିଫିନ୍?
ଆଜି ଚାଉମିିନ। ଏବେ କିଏ ଦେଖୁନାହାନ୍ତି ଆଉ ସେତେବେଳେ ମନା କର୍ଥୁଲେ। ସେ ସମସ୍ତଙ୍କର ଦେଖିକିରି କହିଲା କହିଲା, ଚାଓମିନ ଟିକେ ମତେ ଦଉନ ଆଜି ହେଲେ ରୁଟି ଭଜା ଦେଲେ ଖାଉଛି। ନହେଲେ ଆଳୁ ପରଟା ଦେଲେ ଖାଉଛି। ଏ ନିଜ ହାତରେ ଖାଉଛି। ଖାଇଦିଏ ସେ ଟିଫିନ୍ ଧଉନାହିଁ ସେମିତି ପୁରେଇକୀରି ପଳେଇଆଉଛି।
ଧୋଇବ କଣ ମାମା ବି ଧଉନି ତ ସେମିତି ଆଣିକି ଆଉଚି।
ଆଉ ଇଏ ତ ଟୋକା ଏପଟ ହେପଟ ହୋଉଛି ଆଉ ଠୁଙ୍ଗରା ଆଉ।
ଆଉ ରୋଷେଇ ଏବେ କଣ ହବ?
ରୋଷେଇ କିଛି ନାହିଁ ତରକାରୀ ଅଛି ସବୁ ତରକାରୀ ଗରମ କରିଦେଲି ରୁଟି ସରିଲାଣି ଆଉ। ମାଛ କହିଲେ ଆଉ ଦିଇ ଚାରି ପିସ୍ ଭାଜି ଦିଅ ତ
ହୁଁ।
ମାଛ ଦି ଚାରି ପିସ୍ ଭାଜିଦେଲି ଖାଲି ଖାଇବେ ବୋଲି।
ହୁଁ।
ସେତିକି ଆଉ କିଛି କରିନି। ଭାଜି ଦେଲି ଆହୁରି ରଖିଦେବି ଆଇସିରେ ରଖିଦେବି।
ହୁଁ ହୁଁ।
ଏଗର ଶେଗର ଶେଗର ଶେଗର ହୋଉଚି କାଲି।
ହୁ ହୁ।
ଆଉ କଣ କରିବା?
ଆଁ ରୁ ପଖାଳ ଖାଇବେ ନା ରୁଟି ଖାଇବେ।
ଆଉ ସନ୍ଧ୍ୟାରେ କଣ ଖାଇଚ।
ଏଇ ଦୁଜ ପଠେଇଥିଲା କଳିଙ୍ଗ କ୍ୟାଣ୍ଟିନ ରୁ। ଉ ଏଇ ବ୍ରେଡ ଚପ ଆଉ ଆଳୁ ଚପ୍। ପଟେଇଥିଲା ଯେ ସେ ଗୋଟେ ବ୍ରେଡ ଚପ୍ ଖାଇଚି ଆ ଆଳୁ ଚପ ମୁଁ ଗୁଡାଏ ଖାଇଚି। ଆଉ ଥୁଆଏଚି ବ୍ରେଡ ଚପ ଟାଏ ଆଉ ଅମ୍ ଜଉ ଆଳୁଚପ୍ ଥୁଆ ଏଇଚି। ଆଉ ବରାପର ସିଙ୍ଗଡା ପିଙ୍ଗଡା ହେଇଥିଲେ ଯାଇଥାନ୍ତି। ହେଲେ ବି ମୁଁତାଦୋ
ନାଇଁ ସେଗୁଡାକ ଏତେ ମିଳିବନି ସେଠି ବରା ବରା ସେଇଗୁଡା ସବୁ ମିଳେ ଜୋଉଟା ବଡ ବଡ ଟିକେ ବେସ୍ ହେଇଥିବ ହେଇ ଗୋଟାକ ଗୋଟା ଏ ସବୁ ଦଶ ଟଙ୍କା ଲେଖା ଥବ। ହ୍ୟାଲୋ ଗୋଟେ ପିସ୍ ଦଶ ଟଙ୍କା ହୋଇଥିବ। ସେ ଟିଉସନ୍ ଗଲା ଏନା ସାଙ୍ଗେ ସାଙ୍ଗେ ଟିଉସନ୍ ଗଲା ଇଏ ଆର ଇଏ ବଇଚି ହଁ ଇଏ ଏଘର ସେଗର ଶେଗର ଶେଗର ହେଉଚି। ବାପା ଲୋ ବାବା ବାବା ଏ ବାବା ବାବା ଆ ବା ବା ଏଆ।
ବାବାର ଚଉଦ ପୁରୁଷ ହବ ତ
ଏଁ ହେଁ ହେଁ ହେଁ ହେଁ ହୁଁ ରାଗ ମାନେ ହ ହଁ ବାବା। ହଁ ଏ ବାବା ଦେଖେ ଶୁଣିକି ଡାକିଲା। ବାବା ଏ ବାବା କୋଉଚି। ଆଉ ତାକୁ ଆଣିଚି ନା ଟିକେ ଡାଇପର ଚେଞ୍ଜ କରେ ତା ଡାଇପର ଟା ଫୁଲ ହେଇଗଲାଣି।
ମୁଁ ତ ଅଧିକା ହବ ଆଉ।
ହଁ ବର୍ଷା ଦିନଟା ତ ବୋହୁତ ମୁତୁଚି। ଏୟା ବି ଦେଖୁଛ ପ୍ୟାଣ୍ଟ ଶାଟ୍ ସୁକେଇବାକୁ ଜାଗା ହଉନି ମାନେ ଆଉ ବର୍ଷା ତ ଚାଲିଚି ଦିନ ବେଳୁ ଆଉ ଯୋଉଁଟା ଗାଧେଚୁ ସେଇ ଲୁଗାପଟା ବି ଶୁଖେଇବାକୁ ତ ଜାଗା ନହିଁ।
ନି ତ ମର ବର୍ଷା ହୋଉଚି ଆମର ଶୁକି ଯାଇଚି ଆମର ପୁରା ଟିକେ ପବନ ହେଇକିରି ପାଗ ହେଇଥିଲା।
ହଁ। ସାୟା ବ୍ଲାଉଜ ହେଲେ ଟିକେ ସମୟ ଖ ଉ ଖରା ତନୁ ଟିକେ ଫର୍ଚା ଭଳିଆ ହେଇଥିଲା କେତେଟାରେ ଏଇ ଦିଇଟା ବେଳକୁ ହେଇଥିଲା ହେତିକ ବେଳକୁ ପକେଇ ଦେଇଥିଲି ଲୁଗାଟା ଖାଲି ପାଣି ଛାଡ଼ିଗଲା ସାୟା ବ୍ଲାଉଜ ଏଗୁଡା ସବୁ ଶୁଖିଗଲା ଖାଲି ଗାମୁଛା ପାମୁଛା ସବୁ ଶୁଖିଇଗଲା। ହାଏ ଅଫିସ୍ ଡ୍ରେସେ ଆର ସ୍କୁଲ ଡ୍ରେସେ ପଡିଚିଜେ ସବ ସଫା କରିବି କେମିତି କାଲି ସଫା କଲେ----' କୋଉଟି ଶୁଖେଇ ବି ଭାବିକି ପ କ ଉ ନଥିଲି ହେଲେ କରିବାକୁ ତ ପଡ଼ିବ। ଆନା ଝିଅର ସିନା ଆଉହଳେ ଅଛି ସ୍କୁଲ ଡ୍ରେସେ ସୋମବାର ପିନ୍ଧ୍ଦବ। ତାପ ବାବାର ତ ସ ଡ୍ରାଏ କରିକି ଶୁଖେଇବାକୁ ଜାଗା ତଳେ ସେଇ ଗ୍ୟାରେଜରେ ଯଉ ଅଛି ସେଇ ସେଇଠି
ହଁ ସେଇଠି କରିବ ଆଉ କଣ କରି
ହୁଁ।
ସେଇଠି ଶୁଖେଇବାକୁ ପଡ଼ିବ।
ହୁଁ।
ହଉ ମୁଁ ରଖୁଛି ଯାଉଛି ତାକୁ ଟିକେ ଡାଇପର୍ ଚେଞ୍ କରିବି ଆଉ ହେଲା ହଁ